ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ।
ପାଣି ଆଣିକି ଟୋକା ଏଡ଼େ ବଦମାସି। ହାଲୋ। ଡାକୁୁଚି ହୁଁ।
ହାଲୋ।
ହଁ ମ୍ୟାଡ଼ାମ ଆପଣଙ୍କ ଭଏସ୍
ହଁ ମ୍ୟାଡାମ ମୋ ଭଏସ୍ ଶୁଭାଯାଉନି ନାଇଁ ଆପଣଙ୍କ ସେପଟୁ ଭୟସ୍ ଶୁଭୁଛି।
ମ୍ୟାଡ଼ାମ କଣ କର
ମ୍ୟାଡ଼ାମ କଣ କରୁଚନ୍ତି ଏବେ? ଏବେ ବସିଚି ଜଷ୍ଟ ଖାଇକି ଆସିଲି।
କଣ ଖାଇଲେ?
କଣ ଖାଇଲେ? ମୁଁ ଭାତ କୁ ଚିକେନ୍ ଡାଲି ହେଇଥିଲା। ଖାଇକି ଆସିଲି। ତମେ କଣ କରୁଚ?
ମୁଁ ଏଠି ବସିଚି ଆଉ।
ହଁ ଖାଇସାଇଲଣି? ନାଇଁ ଖାଇନି। ଖାଇବୁ ଓହୋ କଣ ଖିଆହବ ଏନା ରାତିରେ?
ଆଜି ରୁଟି ଖାଇବୁ ରୁଟି ଆଉ ଛତୁ ଭଜା।
ଅହୋ, ଆଚ୍ଛା। ହଉ, ସେ ବାଡିରୁ ଆପଣ କେତେ ପ୍ରକାର ଶାଗ ନା ଜାଣିଥିବେ? କୋଶଳା ଶାଗ, ସଜନା ଶାଗ, ଲେଉଟିଆ ଶାଗ, ଆଉ ପାଳଙ୍ଗ ଶାଗ, ହଁ, ହଁ।
ଆଉ ପିତା ଶାଗ।
ପିତା ଶାଗ ହଁ ପିତା ଶାଗ।
ଆଉ ଆଜିକାଲି ଲୋକ ତ
ଆଉ ଆଜିକାଲି ଲୋକ ତ ପିତା ଶାଗ ଟା ଦେହ ପାଇଁ ଭଲ, ସଜନା ଶାଗ ହଁ।
ଲୋକମାନେ ଗୃହସ୍
ଲୋକମାନେେ ଏଗୁରା ଶାଗ ମାଗ ଖାଉନାହାନ୍ତି। କଲରା ବି ଖାଇବାକୁ ଚାହୁଁନାହାନ୍ତି, ପିତା ଯେହେତୁ।
ଆଜକାଲି ଲୋକ ତ
ଆଜ କାଲି ଲୋକ ତ ମିଠା ଖାଇଲେଣି, ହଁ, ଘରେ ଘରେ ଡାଇବେଟିସ।। ଡାଇବେଟିସ, କଲରା ଖାଇଲେ ସିନା ଦେହ ପାଇଁ ଭଲ। ସୁସ୍ଥ ରହିବ ଦେହ, ସିଏ ମିଠା ମାନେ ଖାଇବେ।
ତମକୁ ପିତା ଜିନିଷ ଭଲ ନା ଭଲ ଲାଗେନି?
ହଁ, ମାନେ ଭଲ ଲାଗେ ତ ନାହିଁ, କିନ୍ତୁ
ଯେହେତୁ କଣ କହିଲେ ଦେହ ପାଇଁ ସୁସ୍ଥ, ମାନେ ମାନେ କୁରୁମି ହେଲେ।
ହୁଁ।
ହଁ, ହଁ, ଆଛା। ହଁ କଥାଟା କ୍ଲିୟର ଆସୁନି।
ଆ
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ, ହଁ କୁହ।
କଥା ଟା କ୍ଲିୟର ଆସୁନି, ହଁ, ହଁ ଶୁଭିଲା ଏଥରକ। ଆପଣଙ୍କ ଆଡେ ପାଣିପାଗ କେମିତି କଣ ଅଛି?
ପ୍ରୋବଲେମ।
ପ୍ରୋବଲେମ୍, ଓହୋ, ନେଟୱର୍କ ପ୍ରୋବଲେମ ହଉଛି ତାହେଲେ। ଓହୋ, ଆଚ୍ଛା। ହୁଁ, ଆଉ କୋଉ ପର୍ବ କଣ ତମକୁ ଭଲ ଲାଗେ?
ପର୍ବତ ଭଲ ଲାଗେ।
ଭଲ ଲାଗେ। ଓହୋ।
ଆଛା ମ୍ୟାଡାମ ଆପଣଙ୍କ ଆଡେ ଆଜି
ଆଛା ମ୍ୟାଡ଼ାମ ଆପଣଙ୍କ ଆଡେ ମାନେ ପାଗ ଟା କେମିତି ଥିଲା? ବର୍ଷା ଲାଗି ରହିଛି ଆଉ, ଆଜି ପର୍ଯ୍ୟନ୍ତ।
ବର୍ଷା ଦିନ ତ ଆସିଲାଣି, ବର୍ଷା ହିଁ ହବ ଆଉ।
ହଁ ମୌସୁମୀ ବାୟୁ ଯେହେତୁ ଇଏ ଅଛି।
ଆପଣଙ୍କୁ କୋଉ ଋତୁ ଭଲ ଲାଗେ?
ଆପଣଙ୍କୁ କୋଉ ଋତୁ ଭଲ ଲାଗେ? ତମକୁ କୋଉ ଋତୁଟା ଭଲ ଲାଗେ?
ମାନେ କଉ ଋ
ମାନେ କୋଉ ଋତୁ ଭଲ ଲାଗେ ତ ଆମେ କହିପାରିବାନି ମାନେ ସବୁଋତୁ, ସବୁଋତୁ କୁ ଆମେ ଖାପଖୁଆଇ ଚଳୁଚେ। ସବୁ ଋତୁ ଟା ହିଁ
ସବୁୁ ରୁତ୍
ସବୁ ଋତୁ ଭଲ ଲାଗେ, ତାପରେ ବି ସବୁ ଋତୁ ଯଦି ମାନେ ନଥାନ୍ତା ତାହେଲେ ଆମେ ବଞ୍ଚି ପାରିନଥାନ୍ତେ, ଯଦି ଖାଲି ବର୍ଷା ହେଇଥାନ୍ତା, ତ ଆମେ ଯଦି ପାଣି ବିଲକୁଲ ନଥାନ୍ତା, ତାହେଲେ ଆମେ ମାରିଯାଇଥାନ୍ତେ, ଯଦି ଖାଲି ଖରା ହେଇଥାନ୍ତା
ଆମେ ମଧ୍ୟ ମରି
ଆମେ ମଧ୍ୟ ମରିଥାନ୍ତେ ସବୁ ଋତୁ ସମାନ ଭାବରେ ଅଛି ବାଣ୍ଟି ହେଇକି।
ତ ସବୁ
ସବୁ ଋତୁ ଭଲ ଲାଗେ, ଯେତେବେଳେ ଖାପଖୁଆଇ ଚଳିବ ସବୁ ଋତୁ ସହ। ଆଉ କଣ କୁହ?
ଆଛା ମ୍ୟାଡ଼ାମ ଆ
ଆଛା ମ୍ୟାଡାମ, ଆପଣ ଜାଣିଥିବେ ଖରାଦିନେ ଖରାଦିନେ ରାତିରେ ଗାଁ ମାନଙ୍କର ଲାଇନ କଟି ଗଲେ ହଁ ଲୋକମାନେ ତ ଛାତ ଉପରେ ଶୁଅନ୍ତି। ତାପରେ କଣ କହିଲେ, ଲାଇନ କଟିଗଲେ, ସମସ୍ତେ ମାନେ ବାହାରକୁ ଆସିକି ବସନ୍ତି, ବହୁତ ମଜା ହୁଏ। ସେମାନେ ବିଞ୍ଚଣା ରେ ବିଞ୍ଚି ହୁଅନ୍ତି
ହେଠ ମାନେ ବସିକି ଗପନ୍ତି, ପୁଣି ନାଇଁଲେ ଆସିଲେ ପୁଣି ଯାଆନ୍ତି ପୁଣି ପାୱାର କଟ୍ ହେଇଯାଏ, ପୁଣି ପଳେଇ ଆସନ୍ତି। ବହୁତ ଭଲ ଲାଗେ, ଆଉ ଦିନ ବେଳେ ମଧ୍ୟ ସେ
ଦିନ ବେଳା ମଧ୍ୟ ସେମତି ପାୱାର କଟ ହେଲେ, ଲୋକମାନେ ତାଙ୍କ ବାରି ପଟକୁ ଯାଇକି, ଗଛ ତଳେ ବସିକି, ମାନେ ଲୁଡୁ ଖେଳ ହଁ।
ତ ବହୁତ ଭଲ ଲାଗେ।
ଭଲ ଲାଗେ। ଆଉ ଗରମଟା ଅଧିକା ଏବେ ହଉଚି, କାହିଁକି ନା, ଗଛ ହେରିକା ବି କାଟି ଦେଉଚନ୍ତି। ଗଛ ଲଗେଇଲେ ସିନା ଆମକୁ ମାନେ ଭଲ ମାନେ ସୁବିଧା ମିଳନ୍ତା।
ହୁଁ, ମାନେ ଲୋକମାନେ ଗଛ କାଟିକି ବିଲଡିଙ୍ଗ କରିଦଉଚନ୍ତି।
ହଁ।
ବଡ ବଡ଼ ବିଲ୍
ବଡ ବଡ ବିଲଡିଙ୍ଗ କରଛନ୍ତି ସମସ୍ତେ ଚାହିଁବେ ଯଦି ଗଛ ବି ଲଗାନ୍ତେ। ହଁ ସହରାଞ୍ଚଳ ଅଞ୍ଚଳରେ ତ ମାନେ ଚାଳ ଘର ଟା ବି ଦେଖିବାକୁ ମିଳୁନି। ସବୁ ମାନେ ଘର ମାନେ ଛାତ ଘର।
ହୁଁ ସବୁଆଡେ ବିଲ୍ଡିଂ।
ସହରାଞ୍ଚଳରେ ତ ଅଧିକ ମାନ ପ୍ରଦୂଷଣ ମାନେ ହଉଛି ବାୟୁ ପ୍ରଦୂଷଣ। ହଁ ଯେ ହଁ ତୁ ଗାଡି ମୋଟର ଚାଲୁଛି।
ଆହୁରି କାରଖାନା ରହୁଛି
ଆପଣଙ୍କୁ କୋଉ କୋଉ ଶାଗ ଖାଇବାକୁ ଭଲ ଲାଗେ?
ମତେ ସଜନା ଶାଗ ଭଲ ଲାଗେ ଆଉ କୋଶଳ ଶାଗ ଖଡା ଶାଗ ବି ଭଲ ଲାଗେ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ମ୍ୟାମ କୁହନ୍ତୁ?
ହଁ ସୁଭିଲା ଏଥର କୁହ। ଆପଣଙ୍କୁ ମଦକା ଶାଗ ଭଲ ଲାଗେ ହଁ ଭଲ ଲାଗେ। ସବୁ ଶାଗ ଖାଇବାଟା ମାନେ ଦେହ ପାଇଁ ଭଲ ହଁ।
ଆଚ୍ଛା ଆପଣଙ୍କୁ
ଆଚ୍ଛା ଆପଣଙ୍କୁ ମାନେ କଣ କଣ ରୋଷେଇ ଆସିଛି? ମତେ ଭାତ ରାନ୍ଧି ଆସିଛି ଚିକେନ ବି ରାନ୍ଧି ଆସିଛି? ଆଉ ହଁ। ଶାଗ ଭଜା ବି ମାନେ ଭାଜି ଜାଣିଛି ଆଳୁ ଭଜା ଆସିଛି। ପରଟା କରିଆସେ। ଏମିତି କେତେ ପ୍ରକାରର ରୋଷେଇ ଆସିଛି ମତେ ଆଉ।
ହୁଁ ଆଚ୍ଛା ଆପଣଙ୍କୁ ତାହେଲେ ସବୁ ରୋଷେଇ ଆସିଛି?
ହଁ ହଁ। ଆଉ ଏବେ ତ ରଜ ପର୍ବ ଟା ଯାଇଛି କେମତି କଣ ମାନେ ପାଳନ କରିଛନ୍ତି ଆପଣ। ହଁ ଆମର ତ ଏଥର କଣ କହିଲେ ବର୍ଷିକିଆ ଯାଇନି। ତା ମାନେ ଏତେ ଭଲରେ ବି ପାଳନ ହେଇନି ଓହୋ ଆଚ୍ଛା। କିନ୍ତୁ ଆଗରୁ ଆମର କଣ କହିଲେ? ରଦ୍ର ସାର ଦିନ ମାନେ କାନ ଖାଉ ଦଡୋଳି ଖେଳୁ ସବୁ ପ୍ରକାର ଶିକ୍ଷା ମଧ୍ୟ ହେଇଥାଏ କେମିତିକ ପିଠା ଆରିସା ପିଠା କକରା। ହଁ କାକେରା ଚକୁଳି ଏ ସବୁ ହେଇଥାଏ। ହୁଁ। ତ ବହୁତ ଭଲ ଲଟା। ଆଉ ଖାଲି ପାଦରେ ଚାଲନ୍ତିନି ରଜରେ ଯୋଉ କଦଳୀ ପଟକା ହଁ। ଆଜିକାଲି ତ ସମସ୍ତେ ଚପଲ ପିନ୍ଧି ଯାଉଛନ୍ତି। ରେ ଯାଉଛନ୍ତି। ହଁ। ଆଉ ରଜ ତ ମାନେ ଚାରି ଦିନ ପାଳନ ହେଇଥାଏ। ଆଉ ରଜରେ ତ ଠାକୁର ପୂଜା ପାଇନଥାନ୍ତି। ହଁ। ତ ଆଉ ରଜ ମାନେ ବସୁମତୀ ସ୍ନାନ ଦିନ, ସେଦିନ ମାନେ ଆମେ ସମସ୍ତେ ମାନେ ଗାଧେଇ ଥାଉ ମୁଣ୍ଡ ସଫା କରିକି। ଠାକୁରଙ୍କୁ ବି ଗାଧେଇ ରେ ଥାଉ ଆଉ ସେବେଳୁ ଠାକୁର ପୂଜା ପାଇଥାନ୍ତି। ତିନି ଦିନ ପୂଜା ପାଇନଥାନ୍ତି। ହଁ। ଆଉ ରଜ ମହୋତ୍ସବ ଦେଖିବାକୁ ମଧ୍ୟ ଯାଇଥାଉ ରାତିରେ। ହଁ। ଏଥର ତ ସବୁ ରେ ବି ପଡୁଛି।
ତ ଏମତି
ଏମିତି ସବୁ ରଜ ଟା କଟିଲା ଆଉ। ହଁ, ହଁ ଆଛା।
ଆଉ ଆଗକୁ
ଆଗ ତ ରଥଯାତ୍ରା ଆସିଛି। ହଁ, ରଥଯାତ୍ରା ଆସୁଛି। ଆଉ ଆପଣ ପୁରୀ ଯିବେ? ଦେଖିବା ଜଗା ର ଡୋରି, ଡୋରି ଲାଗୁଚି କି ନାହିଁ। ରଥଯାତ୍ରା ତ ବହୁତ ଭିଡ। ହଁ। ହ ଏବେ ତ ଦେବସ୍ନାନ ପୂର୍ଣମୀ ଗଲା। ହଁ। ଠାକୁର ଏବେ ଅଣସର ଘରେ ଅଛନ୍ତି। ସେତୁ ତ ମାନେ ଯେହେତୁ ଅଣସର ଘରେ ରହୁଛନ୍ତି। ମାନେ ଗୁଳୁ ଗୁଳି ବି ହଉଛି ଏଇନୁ। ମାନେ ଜ୍ୱର ବି ହଉଛି। ଆମ ଘରେ ଦି, ତିନି ଜଣଙ୍କୁ ଜ୍ୱର ହଉଛି ଏବେ।
ଯେହେତୁ ମାନେ ଠାକୁର ବାଣସର ଘରେ ରହିଲେ।
ହଁ, ତ ଏବେ ଜର ଥଣ୍ଡା ସବୁ। ହଁ, ହଁ। ହଁ ହଉ, ଆଉ କଣ କୁହନ୍ତୁ। ହଉ, ହଉ, ଭଉଣୀ ମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଁ। ହୁଁ।